ହ୍ୟାଲୋ‌
ହଁ କେମିତି ଅଛନ୍ତି ଶୁଭ ସନ୍ଧ୍ୟା।
ସୁଭ ସନ୍ଧ୍ୟା।
ଆଉ ବର୍ତ୍ତମାନ କଣ କରୁଥିଲେ।
ବର୍ତ୍ତମାନ ମୁଁ ବସିଥିଲି ଆଉ।
ଓହୋ ଆଉ ସନ୍ଧ୍ୟାବେଳେ କଣ ଖାଇଲେ।
ନାଇଁ ସନ୍ଧ୍ୟାବେଳେ କିଛି ଟିଫନ୍ କରିନି।
ଆଚ୍ଛା।
ଆଉ କହୁଥିଲି କି କଣ ଏବେ ତ ଖରାଦିନ ଚାଲିଛି। ଆଉ ଆପଣଙ୍କ ଅଞ୍ଚଳରେ ମାନେ ଅଂଶୁଘାତ ବିଷୟରେ କଣ କିଛି କହିବେ କି? ମାନେ ଅଂଶୁଘଥା କାହାକୁ ହେଇଛି କି କଣ ଟିକେ।
ଅଂଶୁଘାତର ମାନେ ମାନେ ହଉଛି ତାପରେ ଏଇ ଅଂଶୁଘାତ ର ଆଚୁଅଲି ମୂଳ କାରଣ ହଉଛି ବେଶୀ ଯେତଳେ ମୁଁ ମାନେ ଗୁଳୁ ଗୁଳି ଟା ରହୁଛି ବାୟୁମଣ୍ଡଳ ଯେଥିରେ ଆଦ୍ରଦ। ଆଦ୍ରତା ଟା ଅଧିକ ହେଇଯାଉଛି ଗରମ ପାଇଁକା। ଗୁଳିଗୁଳିଠୁ। ସେଥିପାଇଁ ସେଇଟା ହଉଛି ଅଂଶୀଘାତ ର ମୁଖ୍ୟ କାରଣ। ଉଁ ଆଉ ସେମିତି ତ ମାନେ ଗରମ ତ ବହୁତ ମାନେ। ମାନେ ହେ କେ ତିନି ମାସ ହେଇଗଲାଣି ବହୁତ